ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ମୁଁ ଏଇଠି ବସିଛି। ହୁଁ।
ତମେ କଣ କରୁଛ?
ହଁ ଏଇ ଖାଇବୁ ବୋଲି ଭାବିଛୁ ତ ଯାଉଛ ଖାଇବୁ।
କଣ ରୋଷେଇ?
ଭାତ ଡାଲି ଆଉ ଏ ଭଜା ହେଇଛି ଆଉ ରୁଟି ହେଇଛି। ଆଜି ମଙ୍ଗଳବାର ତ ରୁଟି ହେଇଛି ଆଉ ଖାଇବୁ ଆଉ।
ହ ହଁ। ମଙ୍ଗଳବାର କରୁଛ କି?
ହଁ।
ଆମ ମଙ୍ଗଳବାର କରୁଛୁ ଆଉ। ପ୍ରତିବର୍ଷ ବାର ମାସ ଆମର ମଙ୍ଗଳବାର ମଙ୍ଗଳବାର କରୁ ତାପରେ ବି ଆମର ମଙ୍ଗଳାଙ୍କୁ ଓଷା ଯେହେତୁ କରୁଛୁ, ମଙ୍ଗଳାଙ୍କୁ ଯାହାହଲେ ମଙ୍ଗଳବାର ଅରୁଆ ଖାଉ ଆମର ନିଶି ମଙ୍ଗଳବାର ଓଷା କରୁ ଆଉ ବୈଶାଖ ମାସରେ ଗୋଟେ ମଙ୍ଗଳାଙ୍କର ଓଷା ହୁଏ ସେ ତାକୁ ବି କରୁ, ଆଉ ମଙ୍ଗଳାଙ୍କର ତ ବିଭିନ୍ନ ଓଷା ଅଛି ଆଉ ସେଥିପାଇଁ ଆମେ ମଙ୍ଗଳବାର ଟା ଅରୁଆ ଖାଉ, ରୁଟି ଖାଉ, ଆଉ ତମେ କଣ କରୁଛ? ସେଇ ଖାଇନ ଖାଇବ।
ହଁ ଖାଇନୁ ଖାଇବୁ, ସେଇ ମଙ୍ଗଳବାର ମତେ ବି ସ ଯୋଉ ଠାକୁରଙ୍କ ଗୋଡ ତଳେ ପଡିଥିଲି ଯେ, ଠାକୁର ମୋ ଏଇ ପୁଅ ଦେହ ଖରାପ ସବୁବେଳେ ହୁଏ ସେ ସେଇଥିପାଇଁ କହିଥିଲେ, ମଙ୍ଗଳବାର କରିବା ପାଇଁ ତ ଅରୁଆ ଖାଇ କି ଯୋଉ ଠାକୁରଙ୍କ ପାଖରେ ଦାଣ୍ଡରେ ଯୋଉ ପଣା ଦିଅନ୍ତି ପଣା ଦବା ପାଇଁ କହିଥିଲେ ତ ମଙ୍ଗଳବାର ସେଥିପାଇଁ ମୁଁ ମଙ୍ଗଳବାର ଟା କରେ। ଆଉ ଆଜି ଉପରେ ଯାଇ
ହଁଁ ଆମର ଆଜି କାମ ଥିଲା ସେ ଆମ ପଞ୍ଚା ପଞ୍ଚାୟତ ଗୁଡିକ ଯାଇଯିବେ ଆମ ପଞ୍ଚାୟତ ସେଠି ଆଜି ଆମର ହଉଥିଲା କଣ କି ଆମର ଯୋଉ ସୁଭଦ୍ରା ଯୋଉ ସୁଭଦ୍ରା ଯୋଜନାର ସେଇ ବିଷୟରେ କିଛି ହଉଥିଲା। ସୁଭଦ୍ରା ଶକ୍ତି ସମାବେଶ ହଉଥିଲା ଆଉ ବିଭିନ୍ନ ପ୍ରକାରରେ ଆମେ କଣ କରଥିଲୁ ନା ପଞ୍ଚାୟତରେ ଆମର ସରପଞ୍ଚ ଯାଇଥିଲେ ପିଓ ଯାଇଥିଲେ ଆଉ ସରପଞ୍ଚ ପିଓ ଆମ୍ ଆମର କଣ ଜି ଆର ସେ ବିଭିନ୍ନ ସବୁ କର୍ମ ଯାଇଥିଲେ, ତାପରେ ଆଶା କର୍ମୀ ଯାଇଥିଲେ, ଅଙ୍ଗନବାଡ଼ି ଦିଦି ଯାଇଥିଲେ, ଆମେ ସବୁ ସି ଆର ପି ଯାଇଥିଲୁ ଏମ ବି କେ ଯାଇଥିଲୁ, ଆମ ମିଶନ ଶକ୍ତି ବିଭାଗର ସବୁ ମାଆ ମାନେ ବି ଯାଇଥିଲେ। ସମସ୍ତେ ଆମର ଆସିଥିଲେ, ସବୁ ଏ ସି ଜି ମାଆ ମାନେ ବେଶୀ ହେଲା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ଏଠି ପ୍ରାଧାନ୍ୟ ଦିଆ ହଉଛି ନା ସେମାନେ ସବୁ ଆସିଥିଲେ, ଆଉ ସମସ୍ତେ ଆସିଥିଲେ ସାଙ୍ଗ ହେଇକି ସେଠି ଗୋଟେ ସମାବେଶ ହେଇଥିଲା ମିଶ ବିଭିନ୍ନ ବିଷୟରେ ବି ସେ ବୁଝଉଥିଲେ, କହୁଥିଲେ କିପରି ତମେ ଋଣ ନେଇକି କଣ କରିପାରୁଛ, ଏଇ ସବୁ ବିଷୟରେ ବୁଝଉଥିଲେ, ଆମର କିଏ ଯୋଉ ଯୋଉ ବିଷୟରେ ଯି ଜାଣିଛି ସେ ସେ ବିଷୟରେ ସବୁ କହୁଥିଲେ, ଏମିତି ଆମର ଆଉ ସେ ଠୁ ସାରିକି ଝିଅଟାକୁ ଟିକେ ଦେହ ଭଲ ନଥିଲା ଯେ, ଆଉ ଟିକେ ଆସିଲା ବେଳକୁ ବସର ମାନେ ବସ ରେ ଯେହେତୁ ମୁଁ ଯିବା ଆସିବା କରୁଛି, ବସ୍ ଟା ଠିକ ଟାଇମ ରେ ଆସିକି ପହଞ୍ଚିଲାନି, ଟିକେ ଲେଟ୍ ହେଇଗଲା, କିନ୍ତୁ ଲେଟ୍ ହେଲା ବି ମୁଁ ଠିକ ଟାଇମରେ ଆସିକି ଝିଅ ପାଖରେ ପହଞ୍ଚି ପାଇଲି, ଝିଅଟା ଟିକେ କାନ୍ଦୁଥିଲା ଆଉ। ଆସିକି ତ ଭାତ ବସେଇଲି ତାପରେ ଡାଲି ଟିକେ କଲି ଯେହେତୁ ଆଜି ବି ତମର ଯେମତି ମଙ୍ଗଳବାର କରିଛ ଆମର ବି ସେମିତି ମଙ୍ଗଳବାର ରୁଟି ଦି ପଟ କରିଦିଏ, ଦି ଚାରିପଟ ରୁଟି କଲି ଆଉ ଗୋଟେ ମିକ୍ସ ତରକାରୀ କରିଥିଲି, ସେ ଯୋଉ କାବୁଲି ସୋଲା ଆଉ କୋବି, ଆଳୁ, ଛୁଇଁ, ବାଇଗଣ ଆଉ କାଙ୍କଡ଼, ପୋଟଳ ଆଁ ଗାଜର, ବିଟ ଏଇ ଆଉ କଣ କହିଲ ପନିର ଟିକେ ପକେଇଥିଲି, ତାକୁ ମସଲା କରିକି ତାକୁ ଟିକେ ଆଗେ ଫ୍ରାଏ କରିଦେଇଥିଲି, ତେଲରେ ତାକୁ ଟିକେ ମିକ୍ସ ତରକାରୀ କଲି ଆଉ ରୁଟି କରିଥିଲି, ଏଇଆ ସବୁ ଖାଇକିନା ବଡ ସାନ ଯେହତୁ ଦି ଟା ଝିଅ ମୋ ବଡ ଝିଅ ଦେହ ଟା ଟିକେ ଭଲ ନାହିଁ, ତାକୁ ଏଇନା ଔଷଧ ଦେଲି ତାର କଣ ଗ୍ୟାସ ପ୍ରୋବ୍ଲେମ ବାହାରିଛି ଯେ, ସେ ତାର ଏଇନା ଖାଇଛି ମେଡିସିନ ଖାଇଲା
ହ୍ୟାଲୋ।
ମୁଁ କଥା ହଉଛି ତମ ସାଙ୍ଗରେ ଆଉ। ଆଉ କଣ କୁହ?
ଆଉ କଣ ଆମେ ତ ସେଇ ଯେମିତି ମିଟିଙ୍ଗ ପଞ୍ଚାୟତରେ ହଉଥିଲା ତ ଯାଇଥିଲୁ। ସେଠି ସେଇ ଯୋଉ ଲକ୍ଷପତି ବିଷୟରେ ଆମର ଆଲୋଚନା କରୁଥିଲେ। ଗୋଟେ ମା ଟେ କେମିତି ନିଜେ ନିଜେ ନିଜେ ମାନେ ସ୍ୱାଭାଲମ୍ବି ହେଇପାରିବ ନିଜ ପରିବାରକୁ କେମିତି ଉଁ ନିଜେ କିଛି ରୋଜଗାର କରିକି ମାନେ ପୋଷା ଯାଇପାରିବ ସେଇ ବିଷୟରେ ବୁଝାଉଥିଲେ, ଆଉ ଗୋଟେ ଲକ୍ଷବତୀ ମା କା ଲ ମାନେ ଲକ୍ଷେ ଟଙ୍କା ଇଏ ଇନକମ କରିପାରୁଥିବ, କେମିତି ଗୋଟେ ମା ଜଣେ ଲକ୍ଷପତୀ ହେଇପାରୁଥିବ, ତାକୁ କେମିତି ଲୋନ କେମିତି ଆଣିବ, ଯଉ କେମିତି କଣ କାହା ମାଧ୍ୟମରେ କେମିତି କଣ ଲୋନ ଆଣି ସେଗୁଡା ସବୁ ବୁଝାଉଥିଲେ ଆମେ ସେଠୁ ବୁଝିକି ଆସିଲୁ, ସେଇ ଲୋନ ଆଣିକି ଆମେ ଭାବୁଛୁ କିଛି ମାନେ ଧୂପ ହଉ କି ବଡି ହଉ କି ଯେକୌଣସି ଯୋଉ ଆ ଆଚାର ଆଜିକାଲି ହଉଛି କରିକି ସବୁଠିକି ମାନେ ଅ ଦେଲେ ଭଲ ହୁଅନ୍ତା। ସେ ବିଷୟରେ ଆମେ କଥା ହଉଥିଲୁ ଆମ ସବୁ ହଁ।
ଏପଟେ କଣ ହେଇଛି କି, ସେଇ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନେ କଣ କରୁଛନ୍ତି ତମର ସେ ସବୁ ଆମର ଏପଟେ ଋଣ ନେଇକି ବିଭିନ୍ନ ପ୍ରକାରର ଋଣ ବ୍ୟାଙ୍କରୁୁ ନଉଛନ୍ତି ଏବେ ସି ଲୋନ୍ ଋଣ ନଉଛନ୍ତି ବିଆରଏଫ ଋଣ ନଉଛନ୍ତି, ଆଉ ନେଇକି ବି ମାନେ ଆମର ମାନେ ଛୁଆଙ୍କଠୁ ମାନେ ତାଙ୍କ ପରିବାରର ବଡ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ପାଠ ପଢାର ଅସୁବିଧା ଯୋଗୁ ଆ ଫସଲ ବି ମାନେ ନିଜ ଖାଦ୍ୟପେୟ ପାଇଁ ବିଭିନ୍ନ ପ୍ରକାର ପାଇଁ ଯାହାର ଅସୁବିଧା ନା ସେଠୁ ଋଣ ନେଇକି ସବୁ ପ୍ରକାର ପ୍ରକାରର ସୁବିଧା କରିବା ପାଇଁ ଚାହୁଁଛି, ଆଉ ସେଠି ବି ସୁବିଧା କରୁଛି। ହୁଁ ହଉ। ହ ଆମର ବି ଏଠି ସେମିତି ହଉଛି ତମର ଯଦି କଣ ହଉଛି ମୁଁ ଜାଣିନି, ଆମର ଏପଟେ ବି ସେମତି ଆମର କଣ ଗୋଷ୍ଠୀ ବିଭାଗ ଯଉ ଠିକ୍ ଅଛି ବିଦ୍ୟାଳୟ ମାନଙ୍କରେ ପୋଷାକ ବିି ଦଉଛନ୍ତି ତମର ଦଉଥିବ କି ମୁଁ ଜାଣିନି ଆମର ଏପଟେ ସବୁ ତିଆରି କରିକି ପୋଷାକ ବି ଦଉଛନ୍ତି। ଦଉଛନ୍ତି ବିଦ୍ୟାଳୟ ମାନଙ୍କୁ ସେ ସବୁ ବିଷୟରେ ଆମ ପଞ୍ଚାୟତରେ ହେଲା ତାପରେ ଆମ ପାଇଁ ଟିକେ ଭୋଜନ ମାନେ ଖାଇବା ପାଇଁ ଖାଦ୍ୟପେୟର ସୁବିଧା କରିଥିଲେ ଗୋଟେ ଟିପନ୍ ଆମକୁ ଦେଇଥିଲେ ସେଥିରେ ଗୋଟେ ଥିଲା କଣ କହିଲେ ଯୋଉ ଆମର ବେସନ ରେ ଯୋଉ ଯୋଉ ଛଣା ହେଇକି ବୁନ୍ଦି ହୁଏ ବୁନ୍ଦିରୁୁ ଯୋଉ ଲଡୁ ତିଆରି କରନ୍ତି ଛୋଟ ଲଡୁ ଗୋଟେ ଦେଇଥିଲେ ଆଳୁଚପ ଟେ ସେଥିରେ ଥିଲା ଆଳୁଚପ ଗୋଟେ ଥିଲା ସିଙ୍ଗଡା ଥିଲା, ବରା ଥିଲା ଆଉ ତାକୁ ଖାଦ୍ୟ ପେୟର ସୁବିଧା ରଖି ଥିଲେ ଖାଇବାକୁ ଦେଇଥିଲେ ତା ସହିତ ପାଣି ବୋତଲ ର ବି ସୁବିଧା ଥିଲା ଦେଲେ ପିଇିଲୁ ତାପରେ ପିଇଲା ପରେ ଆମର ବୈଠକ ଶେଷ ହେଲା ତାପରେ ଆମର ସବୁ ଯୋଉମାନେ ଆସିଥିଲେ ତାପରେ ବି ଆମର ଏ ସମାବେଶ ସହିତ ଜଣ ଆସିଥିଲେ ଆମର ଅଲଗା ଜାଗାରୁ ଦି ଜଣ ମ୍ୟାଡାମ ଆସିଥିଲେ କେମିତି ମାନେ ଆମ ଏଇ ଲୋକମାନେ ଏଇ ଆମ ଏରିଆ ର ପିଲା କେମିତି ବାହାରକୁ ଯାଇକି କିପରି ମାନେ ସବୁ ଜିନିଷ ଜାଣିପାରିବେ କରି ପାରିବେ ତାର କେମତି ଲାଭବାନ ହେଇପାରିବେ କେମତି ଶିକ୍ଷାଗତର ତାଙ୍କର ଉନ୍ନତି ହବ ସେ ବିଷୟରେ ମଧ୍ୟ ବୁଝେଇଥିଲେ ବିଭିନ୍ନ ପ୍ରକାରର କଥା ବି ବୁଝେଇଥିଲେ ମେସିନ ଚଲେଇବା ଏହି ସବୁ ଆମର କପଡା ତିଆରି ପାଇଁ ମାନେ ଗୋଟେ ଟେଲର କାମ କରିବା ପାଇଁ ଜଣେ ସିନା ଶିଖିଥିଲେ ସେ ପାରିବ ତାର ବି କିଛି ମାନେ ସେମାନେ ବତେଇଲେ ଗାଁ ଗାଁ ରେ ମାନେ ରହି ଯାଉଛନ୍ତି ପିଲା କିଛି ଗୋଟେ ଜାଣିପାରୁନାହାନ୍ତି ବାହାରକୁ ଗଲେ ସବୁ କିଛି ଜାଣିପାରିବେ ତା ବିଷୟରେ ବି ସେମାନେ ଏଇଠି କହିଥିଲେ। କହିକ ବି ଆମକୁ ବୁଝେଇଥିଲେ ସେ ବିଷୟରେ ସବୁ ତାପରେ ବିଭିନ୍ନ ପ୍ରକାରର ଆମର ଗୋଟେ ହେଇଥିଲା ସରକାରଙ୍କ ସୁବିଧା ବି ସବୁ ଜଣାଉଛନ୍ତି କିଏ କୋଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିଏ ପାଇନି କିଏ ଭତ୍ତା ପାଉନି ଏଇ ସବୁ ବିଷୟରେେ କଥା ହଉ ଥିଲେ ଯେହେତୁ ପଞ୍ଚାୟତରେ ମିଟିଂ ଟା ହଉଥିଲା ପଞ୍ଚାୟତ ର କଥାବାର୍ତ୍ତା ସବୁ ସେଠି ଚାଲିଥିଲା ଆମର ଏମିତି ସବୁ ମିଟିଙ୍ଗ ହେଲା ପରେ ତାପରେ ଆମେ ତ ଆସିଲୁ ଘରକୁ ଆଉ ଆମର ବି ଦି ଜଣ ସାଙ୍ଗ କଣ କହୁଥିଲେ କଉ ଠି ଗୋଟେ ଯିବେ ବୋଲି ସେ ସାଙ୍ଗ ଦି ଜଣ ଉ କୋଉଠି କି ଆଉ ଜଣଙ୍କ ସାଙ୍ଗ ଘରକୁ ଯିବେ ବୋଲି କହୁଥିଲେ ତାଙ୍କ ପୁଅର ଜନ୍ମଦିନ ନା କଣ ସେ ଡାକିଥିଲେ ଯେ ଏ ଦି ଜଣ କହୁଥିଲେ କହିଲେ ଆମେ ଯିବୁ ଆଉ ଆମେ ବି ଯେହେତୁ ଥିଲୁ ଆମକୁ ଡା ଡାକିଲେ ଅବଶ୍ୟ ମୋର ଯେହେତୁ ସମସ୍ତେ ସେ ତାଙ୍କ ଦି ଜଣ ଗଲେ ଆଉ କେହି ଯାଇଥିବ କି ନାଇ ନାହିଁ ନା ମୋ କୋଳରେ ଯେହେତୁ ଛୋଟ ପିଲା ମୁଁ ଟିକେ ଯାଇପାରୁନି ସେ ମାନେ କୁଆଡେ ଗଲେ ସେମାନେ ଗଲେ ଆଉ ଆମେ ମୋର ଘରକୁ ପଳେଇ ଆସିଲୁ ଆଉ।
ଆଉ ଦିଦି ଯୋଉ କହିଲେ ଦି ଜଣ ଦିଦି ବାହାରୁ ଆସିଥିଲେ ଏ ସେ କହିଲେ ଯିବା ପାଇଁ ବାହାରକୁ ଯୋଉ ଗମେଣ୍ଟ ସୁବିଧା ଦିଟା ସିଲେଇ ହଉ କି ଇଏ ହଉ। ମାନେ ଶିଖିବା ପାଇଁ ସେଠି କଣ କେମିତି ଆମେ ଯିବା କାହା ମାଧ୍ୟମରେ ଯିବା। ଆଉ ସେଠି ଖାଇବା ପିଇବା ସୁବିଧା ଅଛି କି ଖାଇବା ପିଇବା ସୁବିଧା ଧର ବ ଇଏ ହଁ।
ଆ ସେଠି ସବୁ ସୁବିଧା ପ୍ରାୟ ସେ କହିଲେ ଖାଦ୍ୟ ସୁବିଧା ଅଛି ରହିବା ପାଇଁ ସୁବିଧା ଅଛି ଆଉ ସିଏ କହିଲେ କାହା ମା ମାନେ କାହା ଦାୟିତ୍ୱରେ ଯିବେ ସେମାନେ ଯେହେତୁ ସରକାରଙ୍କ କର୍ମଚାରୀ ସରକାରଙ୍କ ଦାୟିତ୍ଵରେ ସେ ପିଲାମାନଙ୍କୁ ନେବେ। ସରକାରଙ୍କ ଦାୟିତ୍ଵରେ ସେ ଯେହେତୁ ସରକାର ଚାକିରି କରୁଛନ୍ତି।
ଏ ଏଇ ଆମର ଦି ମାସ ହ୍ୟାଲୋ ମୁଁ କହିଲି ଯଦି ମାନେ ଆମେ ରହି ଏ ଦ କେତେ ମାନେ କେତେ ମାସ ଟ୍ରେନିଙ୍ଗ ନବା।
ହୁଁ ସେ ତ କହିଲେ ଦୁଇ ମାସ ବୋଲି। ହଉ ଆଉ କଣ କହିବି ଯେ ଆଉ ତମର ଖେ ଖାଇବା ପିଇବା ସବୁ ସରିିଲଆଣି ପ ନା ଖାଇନ।
ନାଇଁ ଖାଇନୁ ହଉ ଯାଉଛୁ।
ଆଉ ତମ ପୁଅ କଣ ତମ ପୁଅଙ୍କ ଦେହ ଭଲ ଅଛି ନା ନାଇଁ ତାକୁ ଟିକେ ଦେଖିକି ଜଗିକି ରଖୁଥିବେ ଏ ଥଣ୍ଡା ହଉଛି ମୋ ଝିଅକୁ ଟିକେ ସର୍ଦି ହେଇଯାଇଛି ତାକୁ ଟିକେ ପାଣି ଫାଣିରେ କହିବେନି ଲାଗିବନି ଆଉ ଟିକେ ସତର୍କତା ର ସହ ରହିବ। କାରଣ ଏଇନା ସେ ହେଇଯିବ ନା ଆମର ଯେହେତୁ ଋତୁ ଚେ ମାନେ ପରିବର୍ତ୍ତନ ହଉଛି ଋତୁ ପରିବର୍ତନରେ ପିଲାଙ୍କ ଦେହ ସ୍ୱାସ୍ଥ୍ୟ ଅବସ୍ଥା ବି ଖରାପ ହେଇପାରେ ତାକୁ ଟିକେ ସତର୍କତା ସହ ରଖିବେ ହେଲା। ତା ଦାୟୀତ୍ୱ ର ସହ ଟିକେ ରଖିବେ ବାହାରକୁ ଟିକ ଛାଡିକି ମୁଁ ବାହାର ଖାଦ୍ୟ ଦେବେନି ହଉ ଦିଦି ମୋ ଝିଅ ଟା କାନ୍ଦିଲାଣି ମୁଁ ରହୁଛି ନା ଆଉ କଣ କହିବେ?
ନାଇଁ ଆଉ କିଛି ନାଇଁ ହଉ ମୁଁ ବି ରଖୁଛି ଆଉ ଯାଉଛୁ ଖାଇବୁ।